ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହୁଁ ସୁବୁଛି ଶୁଭୁଛି ତମ କଥା
ହୁଁ କୁହ
ହଁ ମୁଁ ଭାବିଲି ଲାଇନ ପଳେଇଲେ ତମକୁ ଡର ଲାଗେ
ନା ନା ଡରି ବାହାରେ କିଛି ନାହିଁ ମେଚୁ ଶୂନ୍ ହେଇଯାଏ ନା ଘର ପୁରା ଶୂନ ହେଇଯାଏ ତ ମତେ ଭଲ ଲାଗେନା ମାନେ କିଛି ବି କଥା ହେଲେ ଶୁଣନ୍ତି ଭଲ ଲାଗେନି ଆଉ କଥା ମହିଲେ ଏମିତି ଆଉ ମାନେ ମୁ ଅନକମ୍ରଟ ବଲ ହେଇଯଏ କଥା ହେଇବା ହଁ ଏମତି ଫେ ମାନେ ଥାନ୍ତେ ବାହାରେ ଗୋଟେ କଥା ମୁଁ ଘରେ ଏତେ କଥା ହୁଏନି ଆକ୍ଚୁଆଲି କଲଜାମର ଏତେ ଅଲାଓ ବି ନାହିଁ ବେଳେ ବଳେ କଥା ହୁଏ
ସେଟ ସମ୍ ଦେଖିଲ କଣ କିଲ ସେଟା ସମସ୍ତଙ୍କ ଘରେ ସେଇଟା ସମସ୍ତଙ୍କ ଘରେ
ହୁଁ
ଖାସ କରିକ ଗଛ ମାନୁ
ହଁ ଟ ପ୍ରବ୍ମ୍
ଭାଇ ଦେବେ ତାପରେ ଶୁଣ ତମେ ଏଇ କଟକରେ ରହୁଛ ନା
ହଁ
ତମର ପୁଣି ଗାଁ ଥିବ କୋଉଠି ଗୋଟେ ବାପାଙ୍କର
ଆମେ ସେଠି ଜେଜେବାପାଙ୍କ ବେଳୁ ହିଁ ପଳେଇ ଆସିଛୁ ମାନେ ମୋ ଜେଜେବାପା ଯିଏ ଥିଲେ ତାଙ୍କ ବେଳୁ ସେ କଟକ ଆସି ଯାଇଥିଲେ ତ ମୋ ବାବା ବି ଏଇଠି ଜନ୍ମ ମାନେ ବାବା ଯେ ତାଙ୍କ ଗାଁ କିନ୍ତୁ ଯାଆନ୍ତି ତାଙ୍କ ପଟେ ଯାଉଥିଲେ ଆମେ ବି ଛୋଟ ଭିତରେ କିନ୍ତୁ ଆମେ ଯାଉଥିଲୁ ଗାଁକୁ ତାପରେ କେତେ ବର୍ଷ ହେଇଗଲାଣି ଆମେ ଯ ଯାଉନୁ ଗାଁକୁ ଆଗେ ଯଦି ଜଝାମୁ ହୁଏ ଆମ ଓଡିଆ ମାନଙ୍କର ଗୋଟେ ରଚୁଲ ଜାଣିଛ ନା ଝାମୁ ଯାତ୍ରା ଝାମୁ ଯୋଉ ହୁଏ ହୁଁ ସେତବେଳେ ଯଉ ହୁଏ ଆମ ସବୁ ବର୍ଷ ଗାଁକୁ ଯାଉ ସେଠି ଆମ ଗାଁରେ ବହୁତ ଭଲ ହୁଏ ସେଇଟା ତ ସେବେ ଯାଉଥିଲୁ ତ ତାପରେ କିଛି ବର୍ଷ ହେଲାଣି କେବେଠୁ ଆମେ ଯାଇନ ମାନେ ଆଗେ ଥିଲେ ନା ଗାଁରେ ଆଗେ ବହୁତ ଭଲସେ ମିଶୁଥିଲେ ଲୋକମାନେ ତୋ ବଡ ବାପା ଘରିକେ ଥିଲେ ତାଙ୍କୁ ଘରେ ଯାଇ ରହୁ ଆମ ଘରେ ଯେଉଁଟା ଆମେ ଏତେ ଗାଁରେ ଘର ବନା ହେଇନି ମାନେ ଆମେ ପ୍ରା ଜେଜେ ବାପାଙ୍କ ବଡ ହିଁ ଏଠି ନା କଟକ ରେ ପରମାନେଣ୍ଟ ଆମେ କହିବାକୁ ଗଲେ ଆମ ଘରେ ମ ବାବା ମାନେ ଜେନେରେସନ୍ ଆମ ଜେନେରେସନ୍ ହଁ ସମସ୍ତେ ଏଇଠି ହିଁ ଜନ୍ମ ନେଇଛନ୍ତି। ତମେ ଜାଣିଛ ଆମ ଗାଁ ଅଛି ଆମେ ଗାଁକୁ ଯାଇଛୁ ଛୋଟ ବେଳେ ସ୍କୁଲିଙ୍ଗ ବଳେ ଯାଇଥିଲୁ ବହୁତ। ତାପରେ ସ୍କୁଲ ବେଳକୁ ସେଭନ୍ଥ ଏଇଟୁ ଯାଇନୁ ଯେ ଏବେ ଯାଇ ମାନେ କହିବାକୁ ଗଲେ ସାତ ଆଠ ବର୍ଷ ହେଇଯିବଣି ଆମେ ଗାଁ ରେ ଯାଇକି ରହିନୁ ଯଦି ଯାଇଥିବେ ଏମିତି ଯାଇକି ପଳେଇ ଆସୁ। ମାନେ ଯିବା ଆସିବା।
ହଁ ଗୋଟେ ଦିନ ଭିତରେ ଯାଇକି ବୁଲିକି ପଳେଇ ଆସୁ ଆଉ ଓ ଆଠଗଡ଼ ଯାଇକି ଏତେ ବାଟ ସେଇଥିପାଇଁ ପଛ ମନରେ ଟିକେ ଇଏ ହଉଥିଲା ଝାମୁ ଯାତ୍ରା ତ ଆମ ଏପଟ ସାଇଟରେ ନାହିଁ।
ଆଠଗଡ ତ ସେଇଠି ଆମେ ନୁହଁ ପାଖ ବି ତ ଯାଇକି ପଳାଇ ଆସୁ। ବାକି ଏବେ ଗାଁ ରେ ବି ବହୁତ ଡେଭଲପ ହେଲେ ବା ମାନେ ଗାଁରେ ଡେଭେଲପ ହେଇଛି ମୁଁ ଭଲ ଲାଗୁଛି ମାନେ ଖୁସି ଲାଗୁଛି କି ହଁ ଗାଁରେ କିଛି ଡେଭଲପମେଣ୍ଟ ହେଇଛି। ବଟ୍ ଲୋକ ଲେସ। ମାନେ ଆଗେ ଯୋଉମାନେ ମିଶୁଥିଲେ ଏତେ ଭଲରେ କଥାବାର୍ତ୍ତା ହଉଥିଲେ ପୁରା ଘର ଫ୍ୟାମିଲି ଭଳି ଲାଗୁଥିଲା। ଏବେ କଣ କି ଗଲେ ବି ଏତେ କେହି ହାପି ନାହାନ୍ତି ତାଙ୍କର ଯୋଉମାନେ ଥିଲେ। ତାଙ୍କ ପୁଅ ମାନେ ବି ବାହା ହେଇକି ସୁ ସେଟଲ ହେଇକି ବାହାରେ ଭୁବନେଶ୍ଵରରେ କି କଟ କରେ ବାହାରେ ବାହାରେ ରହୁଛନ୍ତି। ତ ଗାଁରେ ଏବେ ଏତେ ଲୋକ ବି ନାହାନ୍ତି ଆଉ ଗଲେ ବି ଆଗ ଭଳି ନାହିଁ।
ଉହୁଁ।
ସେଥିପାଇଁ ଆମେ ଯାଉନୁ ନହେଲେ ଏମିତି କାହାର ମ୍ୟାରେଜ ହବ ମାନେ ରିଲେଟିଭସରେ ଆଇଦର କିଛି ପର୍ବପର୍ବଣି ହେଲା ଡାକିଲେ ଯାଉ।
ନହେଲେ ନାଇଁ ଫେଷ୍ଟିଭାଲ ଫେଷ୍ଟିଭଲ ସିଜନରେ ଆଉ ହଁ ଆଜ୍ଞା ନଡାକିଲେ ବି ଗାଁରେ ଟିକେ ଯିବା ବ ଟିକ ପଳଆସିବା ଛୁ
ଯାଉଥିଲୁ ତ ଏବେ କିଛି କାମ ପଡିଲେ କିଏ ଡାକିଲେ ଯାଉଛୁ ନା ହେଲେ ଯାଉନ ଆଉ।
ତାପରେ ଏବେ ମାନେ ଗାଁ ଡେଭଲପ କଲେ କଣ ହବ ଗାଁ ଭିତରେ ଯୋଉ ଲୋକ ରହୁଛନ୍ତି ତାଙ୍କର ଯୋଉ ସୋଚ ସେଇତା ଡେଭଳପ ହଉନି ତାଙ୍କର।
ସେଇଟା ହେବା କଥା ଆକ୍ଚୁଲି ଆମ ଗାଁରେ ଅଲମୋଷ୍ଟ ହେଇଗଲେଣି ବଟ୍ ଫେର୍ ବି ଟିକେ ନା ଟିକେ ତ
ଯାହା ହେଲେ ରହିବେ ସେଇ ସେମିତିଆ ଲୋକ ଯାହାବି ହେଲେ ଟିକେ ରହିବେ।
ଏବେକା ପିଲା ହଁ ଆସ ସେମାନେ ବୁଝିକି ଆଗ ବଢ଼ି ପାରିବେ କି କଥାକୁ ନେଗଲେକ୍ଟ କରି କହିବେ ହଁ ଏଇଟା ଚଳେଇ କିଛି ନାହିଁ। କିନ୍ତୁ ଯୋଉମାନେ ଅଲରେଡି ଓଲଡ ଏଜ୍ ଅଛନ୍ତି ତାଙ୍କୁ ଟିକେ ବୁଝେଇବା କଥା ନା ତାଙ୍କୁ ଏଇ ସବୁ ପସନ୍ଦ ନଥିବ। ମାନେ ଯଦି ଆମକୁ କେଉ ପୁଅ ସହିତ ସାଙ୍ଗରେ ହେଲୁ ତାଙ୍କୁ ଲାଗିବ କି ଅ ଉ ମାନେ ଖରାପ ଭାବି ଦେବେ ଯୋଉଟା କି ଆମ ପାଇଁ ଫ୍ରେଣ୍ଡଲି ନର୍ମାଲ ତାଙ୍କ ପାଇଁ ସେଟା ଟିକେ ଆକ୍ସେପ୍ଟ କରିବା ଟିକେ କଷ୍ଟ ଥାଏ ଆଉ। ସେମାନେ କହିବେ ଝିଅ ସେ ଭଲ ନଥିବ ତା ସହିତ ମିଶିବୁନି କଥା ହବୁନି ସେ ଆମକୁ ସଜେସନ ବଟ ଆମ ଭଲ ପାଇଁ ହିଁ କହନ୍ତି ସେମାନେ ହଁ। ଦିଦି ଦେହ ଭଲ ନାହିଁ ଏସି ଲଗାଅନି ବର୍ଷା ବି ହଉଛି।
କଣ କହୁଛି ଛୁଆ?
ସଚେଇଦିଦି ଟିକେ ଆସିକି ଏସିି ଲଗେଇଦିଅ କହୁଛନ୍ତି।
ହ ହ।
ଆରେ ବର୍ଷା ହଉଛି ନା।
ହୁଁ ଏ ବର୍ଷା ଏତେ ଜୋର ହେଇକି ତଥାପି ଗରମ ଲାଗୁଛିି।
ହଁ ତାକୁ ତାର ଷ୍ଟିଲ ବଡି। ଛୋଟିଆ ଟା ଭାଉ ବହୁତ ହଁ ଆଇରନ ବଡି। ଏବେ ଗୋଟେ ଇଶ୍ନ ମାନେ ଏବେ ଚାଲିଛି ଗୋଟେ ସୋସିଆଲ ମିଡିଆରେ ଦେଖିଛ? ଏଇ ଯୋଉ କୋଉଠି ଗୋଟେ ଆମେରିକା ନା କୋଉ କୋଉଠି ଗୋଟେ ଟାୱାର୍---ଉପରେ ନା କାହା ଉପରେ ଗୋଟେ ଚଢ଼ିକି ଯଉ ପ୍ରପଜ୍‌ କର୍ ଚନ୍ତି। ତାଙ୍କୁ ଜେଲ୍‌ ବି ହେଇଗଲା। ମାନେ ଏପଟେ ଲା ପାଇଁ। କିଛି ବି କରୁଚନ୍ତି। ସୋସିଆଲ୍ ମିଡ଼ିଆ, ଇନ୍‌ଷ୍ଟା ସବୁଥିରେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଇଚି।
ନାଇଁ ମୋର ସୋସି--ଲ୍ ମିଡ଼ିଆ କୌଣସି ଆ ନାହିଁ। ସବୁ ପରମାନେଣ୍ଟ୍ ଡ଼ିଲେଟ୍ ମାର୍ ଦେଇଚି ଯାହାବି ଥିଲା। ଇ--ଷ୍ଟା ଥିଲା
ଏବେ କ'ଣ ଇୟୁସ୍‌ କ--ଚ? ଓନ୍‌ଲି ୱାଟ୍ସପ୍, ୟୁଟୁବ୍।
ଓନ୍‌ଲି ସପ ଆଉ ୟୁଟୁବ୍।
ନାଇଁ, ସବୁ ମୁଁ କାଟିି ଦେଇଛି।
କାଟିଦେଲି ନା, ଦେଖିଲି ଏଥେରେ ବହୁତ୍ ଟାଇମ୍ ନଷ୍ଟ ହଉଚି। ସେ ଟାଇମ୍ ଯଉ ନ
ହଁ, ରିଲ୍ସ୍‌ ଯଦି ସ୍କ୍ରୋ କରୁଥିବ। ସତ କଥା, ରିଲ୍ସ୍ ଯଦି କ୍ରୋଲ୍ କରିଥିବ ନା। ମାନେ ତେ ନର୍ମାଲି ବସିକି ଆମେ ଙ୍କ କରୁଚେ ଜାଣି ପାରୁନେ। ବଟ୍ ରିଲ୍ସ୍ ଦେଖୁଥିବ ନା, ଘଣ୍ଟେ ଅଧ ଘଣ୍ଟେ ଏମ୍ତି ଦି ଘଣ୍ଟା ୱେଷ୍ଟ୍। କିଛି ଆମେ ସେଥି ନାଇଁ ଜଷ୍ଟ୍ ଏଣ୍ଟେଟେନ୍‌ମେଣ୍ଟ୍ ପାଇଁ ଆମେ ଦେଖୁଚେ ଯେ ଦେଖୁଚେ, ତା ଛଡ଼ା ଆମେ ଅନ୍ୟ କିଛି କାମ କରିଦେବା। ଆମ ପାଇଁ ବେନିଫି
ଆଉ ଗୋଟେ ଦିନ୍‌ଷ ଆଉ ଗୋଟେ ଦିନ୍‌ଷ ଦେଖି ଥିବେ। ହୁଁ, ଆଉ ଗୋଟେ ଦିନ୍‌ଷ ଦେଖିଥିବେ। ତ ଯଉଠି ବି ଯିଏ ବି ବସ୍‌ଥିବ, ସିଏ ତାଙ୍କ ମୋବାଇଲ୍ ଧରିକି ହିଁ ବସ୍‌ଥିବ। ନିଜ ଆଖପାଖ ଲୋକଙ୍କ ସେଇତ ପଦେ ବି କଥା ହଉ ନାଆନ୍ତି।
ମତେ ବହୁତ୍ ମାନେ ବ୍ୟାଡ୍‌ ହାବିଟ୍ ଲାଗେ। ଯଉଟା କି ବି--କୁଲ୍ କରିବା କଥା ନାଇଁ, ମୁଁ ତ ମୋ ସାଙ୍ଗମାନଙ୍କୁ ଫୋନ୍‌ ଛଡ଼େଇ। ତୁ ଫୋନ୍‌ ମୁଁ ତାଙ୍କୁ କହେ ତମେ ଏଠି ଫୋନ୍ ଦେଖିବାକୁ ଆସ୍‌ଚ କି? ସିଦା ଫୋନ୍‌ ରଖ। ଏମ୍ତି
ମୁଁ ସେମ୍ତି କରେନି, ମତେ ବି ପସନ୍ଦ୍ ନୁଏଁ।
ତାଆନ୍ତୁ ନଥାନ୍ତୁ, କି ଅଜଣା ଲୋକ ବି ଥା ମାନେ, ଟିକେ ଏଲ୍‌ ଟାଇପ୍ ର ଲୋକ ତାଙ୍କ ସ--ତ ଟିକେ କଥା ହେଇଯିବା। ତାଙ୍କ ପାଖ କିଛି ନଲେଜ୍‌ ମିଳିଯିବ।
ହୁଁ, ଆମର ଏପଟେ ଖାଲି ନାଇନ୍‌ ଯାଉ
କିନ୍ତୁ ଆମ ଗାଁ ରେ ଏତେ ବର୍ଷା ହେଲାଣି, ଏତେ ଇଏ ହେଲାଣି ଆମର ପାୱାର୍ କଟ ହେଇନି।
ଆମର ମଝିରେ ଦିଦିନ୍‌ ତ ପୁରା ରାତି ସାରା ହିଁ କାଟି ଦେଇଥିଲା, ମାନେ ଗୋଟେ ଦିଟା ରୁ କାଟିଲା। ସାଢ଼େ ଗୋଟେ ଗୋଟେ ବାର୍ଟା ଳକୁ କାଟିଲା। ସ ଚାର୍ଟା ପଚାଶ୍ ଏମ୍ତି ପାନ୍‌ଷ୍ଟା ପାଖାପାଖି ଯାଇ ଲାଇନ୍‌ ଆସ୍‌ଲା। ଦି ଦିନ୍‌ ରାତିରେ ଜମା ଶୋଇ ହେଇନି। ସବୁ ଆଡ଼େ କ ଏଇପଟେ ମାନେ ଗୋଟେ ଗୋଟେ ଏରିଆ। ମାନେ ବାରି ବାରି କରି ମେ ବି କାଟୁଚି କି କଣ, କେଜାଣି ଜଣା ନାହିଁ।
ହଁ, ଆମ ଏପଟେ ମଝିରେ ବି ଏରିଆ ବାଇଜ୍‌ରେ ଆମର ବର୍ଷା ବି ହଉଥିଲା।
ସେ ଲାଇନ୍ ଆ---ଲି ରେ ଲାଇନ୍‌ କାମ ହଉଚି, ଯଉ ଗଛ ଭାଙ୍ଗି ଯାଉନି, ପୁରୁଣା ଗଛ ଯଉରା ରହୁଚି। ଠିକ୍ କରା ହଉଥିବ ନା, ତ ସେଇ ଏରିଆ ମାନଙ୍କରେ ଲାଇନ୍ କଟ୍ କରୁଚନ୍ତି ଆଉ। ସବୁଠି ଲାଇନ କଟ ହଉ ମାନେ କାମ ହଉଚିନା ଇଲେଟାମ କିଛିହଉଥିଲା। ହୁଁ
ହଁ ତାଙ୍କର ମଣ୍ଟେନନ୍ସ କାମ ଚାଲିଛିଇ ବର୍ଷା ଦିନ ତ ବେଶୀ ମଣ୍ଟେନନ୍ସ ତାଙ୍କର ଚାଲେ ଆଉ କୋଉଠି ଗଛ ଲାଗିଗଲାଣି କୋଠି ତାର ଛିଡିଗଲାଣି ରଥ ଭାଙ୍ଗିକି ହୁଁ ଏ ସବୁ ଓ
ହୁଁ
କୁ କ ମରେ
ଏଜା ଆଗରୁ ଅଲେଡି ବନା ହେଇସାରିଚି ନା ହୁଁ ଆମର ଏପଟେ କିନ୍ତୁ ଅଛି ମାନେ ମୁଁ ଯୋଉ ଏରିଆରେ ଅଛି ସେଇଠି ତ ଅଛି ଆଉ।
ଓ ହୋ
ତ ସେଠି ଗଛ ଫଛ ଭାଙ୍ଗିଗଲେ ସେଇଟା କାମ ହେଲା ଆଳେ ବନ୍ଦ କରଚନ୍ତି ଘଣ୍ଟା ଘଣ୍ଟେ ଏମିତି ଧରିକି ଆଉ। ସେଇଠି ପଢିଚି ଟିକେ ଗୋଡ ତଳେ ହୁଁ ସେଇଟା ଭଲ କଥା ଏଟା ମତେ ରାଗ ଛିଡୁଛି ଏମିତି ଲାଇନ୍ କଟ
ଇନଭର୍ଟର ଥିବ?
ନା ନା ଗୋଟେ ଘର ପାଇଁ ଆମର କୁଆଟର ନା ନିଜ ନାଇଁ।
ହୁଁ-ହୁଁ
ଆରେ ଆରେ
ବା ବାବାଙ୍କ ସର୍ଭିସ କେତେ ବର୍ଷ ହେଇଗଲାଣି?
ଟିକେ ଟିକେ ବୋ ଫିଜିରେ ଥୋଇଦେ ଏଠି କଣ ଥୋଉଚୁ ହୁଁ ହୁଁ। ପ୍ରଭୁ କ୍ଷୀର ନେ ଧ ଧ ଆରେ ପତ୍ର ଜଲଦି ଧର ତ ଉଷୁମ୍ ଅଛି ଆଁ ହ୍ୟାଲୋ
ହ୍ୟାଲୋ
ହୁଁ-ହୁଁ କୁହ କୁହ ସରି ସରି
ନାଇଁ ମୁଁ କଣ କହୁଥିଲି କି ବାବା ସର୍ଭିସ୍ କେତେ ବର୍ଷ ହେଲାଣି?
ଫିଂଟିଏଇଦର ଏଇଟି
ହୁଁ
ସେଇଟା ଲଗେଇ ଦେ ଆହୁରି ଅଛି ଆହୁରି ଅ ବାର ବର୍ଷ କି ପନ୍ଦର ବର୍ଷ ଅଛି।
ନାଇଁ କହିବାର କାରଣ ହେଲା ଯେ କାହିଁକି ନା ଏବେ ତ ମାନେ ଯୋଉଁ ଜମିଫମି ରେଟ୍ ତ ପ୍ରବଳ ହେଇଗଲାଣି ଏବେ।
ହୁଁ ବହୁତ ଏପଟେ ତ ଏରିଆରେ ଆମେ ବହୁତ।
ହଁ ସେପଟେ ବହୁତ ଅଛି। ତ ଏବେ ଯଦି କିଣାକିଣି କରିଦେଇକି ପକେଇଦିଅନ୍ତ ଭବିଷ୍ୟତରେ ସେଠି ଘର ବି ତମେ
ଦେଖା ଚାଲିଛି ସେଟା ସେମତି ଆଉ ବାକି ଆମ ମାନଙ୍କର ସବୁ ଜବ୍ ଉପରେ ଡିପେଣ୍ଡ କରୁଛି।
ହୁଁ। କିଛି ନାଇଁ।
ଠିକ୍ ମୁଁ ରଖୁଚି ଟିକିଏ ମୁଁ ଲାଇନ୍ ଆସିଲେ କଲ୍ କରୁଛି।
ଠିକ୍ ଅଛି ଠିକ୍ ଅଛି।
ହୁଁ ଠିକ୍ ଅଛି ଟା ଟା।
ଟା ଟା। ହୁଁ